ହାଲୋ।
ହାଲୋ, ହଁ ଏଇ କଣ କରୁଛ?
ଏଇଠି ବସିଛି କାମ ସାରିକି ଆଉ।
ଆଚ୍ଛା, ଆଉ ରୋଷେଇ ବୋଷେଇ କଣ ସରିଲାଣି?
ହଁ ରୋଷେଇ ସରିଲାଣି, ଭାତ ହେଲା ଭାତ ହେଲା, ଭାତ କଲି ଏଠୁ ଆଳୁ ପୋଟଳ କଷା କରିଛି ଆଉ ଭାଜିଛି କଣ କହିଲ, ଗୁଆଁର ଆଳୁ
ସେ ଗୁଆଁର ଆଳୁ ଟା କେମିତି କଣ କଲ?
ସେଇଟା ମସଲା ଦେଇକି କରିବୁ କରିଛି କଣ ସୋରିଷ ରସୁଣ
ଆଉ ଜିରା, ତାକୁ ପେଷ୍ଟ କରିକି ଆଳୁ ଗୁଆଁର ସିଝେଇ ଦବୁ ସିଝେଇ ଦେଇକି ତାୱରେ ତାୱରେ ଭାଜିବ ଆଉ ତେଲ ପକେଇକି ଆଉ। ସେମତି ଉଁ ଭାଜନ୍ତି।
ମୋ ତାୱରେ ଭାଜିବୁ ନା କଢ଼େଇରେ କରିକି
କଡେଇରେ କଡେଇରେ ମୁଁ ସିଝେଇ ଦଉଛି, କଡେଇରେ ମସଲା ଫସଲା ଦେଇକି ଲୁଣ ହଳଦୀ ଲଙ୍କା ଫଙ୍ଗା ସବୁ ପକେଇି ସିଝେଇ ଦବୁ, ସିଝି ଗଲାଠୁ ତାୱରେ ଭାଜିଦବୁ ତେଲ ଦେଇକି ଯେମତି ଟିକେ ଲାଲ ଲାଲ ହବ ଆଉ ବାହାର କରିଦବୁ ଆଉ। ସେଟା ଟିକେ ଅଲଗା ପ୍ରକାର ଟେଷ୍ଟ ଲାଗିବ ଭଲ ଲାଗିବ।
ହୁଁ ହୁଁ ହୁଁ ହୁଁ ହୁଁ ଆଉ।। ଆଉ ଗରମ କେମିତି କଣ ହଉଛି?
ଗରମ ଇଆଡେ ଜୋରେ। ହେଁଏ କାଲି ଟିକେ ବର୍ଷା ହେଇଛି ବୋଲି କି ଇଂ କମିଛି ଟିକେ। ଟିକେ ଥଣ୍ଡା ଲାଗୁଛି ସେତେ ଗରମ ଲାଗୁନି। କାଲି ରାତିରେ ବି ହେଲା ବବେଳୁ ନା ଜୋରରେ ଗରମ ହୁଏ ଇଆଡ଼େ ତ ବର୍ଷା ଫର୍ଷା କିଛି ହଉନି ଆଉ। ସିଆଡେ ଭୁବନେଶ୍ୱର ଆଡେ ବର୍ଷା ହଉଚି ଜୋରେ?
ହଁ ହଁ ଏ ଆଡ଼େ ମତଲବ ନା ନା ହଉଥିଲାଥିଲା କାଲି ହେଇନଥିଲା କାଲି ମତଲବ୍ ଉଠେଇଥିଲା ଏମ୍ତି। ହେଲାନାଇ, ପରେ ପହର ଦିନ ପହର ଦିନ ବି ସେମିତି ଉଠେଇଥିଲା ହେଲାନାଇ। ତା ପୂର୍ବରୁ ଏମିତି ହେଇଥିଲା ହେଇଥିଲା ମତଲବ୍ ହେଲା ସେଦିନ ତ ହେଲା କି ଘଡଘଡି ବର୍ଷା ମତ୍ଲଵ୍ ଲାଇଟ୍ ଫାଇଟ୍ ପଳେଇଥିଲା। ଆଉ ତାପରେ ବି ମତ୍ଲଵ୍ ସବୁ ଏରିଆ ରେ ଗୋଟେ ଗୋଟେ ଦିନ ହଉ
ହଉଛି ଆଉ
ହଁ ମତ୍ଲବ ଏମିତି ଏଠି ଗୋଟେ ଯା ଗୋଟେ ଦିନ ହେଲା ମତ୍ଲବ୍ ଯୋଉ କାଳବୈଶାଖୀ ଟାଇପ ମତଲବ୍ ପୁରା ଜୋସରେ ହବ ସବୁ ଭାଙ୍ଗି ଭୁଙ୍ଗା କିି ଫେରେ ସେ ପଳେଇବ ଦ ଦଶ ପନ୍ଦର ମିନିଟ ଭିତରେ। ଫେରେ ଆଉ ଗୋଟେ ଜାଗାରେ ଏମିତି ହବ ଏମିତି ସବୁ ହୋଉଛି ଗୋଟେ ଗୋଟେ ଦିନି।
ଆମର ତ ଇଆଡ଼େ ସେମିତି ବର୍ଷା ଉଠୋଉଛି କିନ୍ତୁ ହଉନି କାଲି ହେଇଥିଲା।
ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ। ଆଉ ଆଉ ରଜ ର କେମିତି କଣ ଚାଲିଛି ପ୍ରିପାରେସନ? ହାଲୋ। ହଁ ରଜ ର କେମିତି କଣ ପ୍ରିପାରେସନ ଚାଲିଛି?
ରଜରେ ସବୁ ଆମ ଗାଁରେ ଝିଅ ମାନ ସବୁ ଦୋଳି ଦୋଳି କରିଛନ୍ତି ଏଠି ପକେଇଛନ୍ତି ଯୋଉ ତକ୍ଷଶିଳା ନୁ
ହଁ ହୁ ହୁ ହୁ ହଁ ହଁ ହଁ ହଁବାସ୍ ଏତିକିି ଦେ ଏତେ ଆଉ ହଁ ହଁ କ ହଁ। ଆଉ ଭଲବ ନା ନା ନା ହେଇନି ଯେ ଆ ଆଉ କଣ ବୋଧେ ଛୁଆଙ୍କ ପାଇଁ କଣ କରାଯାଇଛି?
ଡ୍ରେ ଛୁଆଙ୍କ ପାଇଁ ଛୁଆ ତାଙ୍କ ଡ୍ରେସ ଫ୍ରେଶ ଆାଣିଛନ୍ତି। ଆଉ।
ଆଚ୍ଛା ନା ନା କଣ କରାଯାଇଛି?
ଚକ୍ର ଦୋଳି କରିଥିଲେ ଛୁଆ ସେଠି ଚକ୍ର ଦୋଳି ଆଉ ଗୋଟେ ପଟା ପଟା ଦୋଳି ଦିପଟେ ଏମିତି ଲାଗିଛି ସେ ମଝିରେ ଗୋଟେ ପଟା ସେଇଠି ପଟା ଦୋଳି ଟେ କରିଛନ୍ତି ହଁ।
ହୁଁ ହୁଁ ହୁଁ ହୁଁ।
କାଠ ପାଠ ହଣା ହୋଉଥିଲା ମୁଁ ଖାଲି ଦେଖି ଦେଇଥିଲି ସେଇଦିନ ଯାଇଥିଲି ଭୁବନ ଆସିଲା ବେଳେ। ଏ ପଢିଥିଲା ଏତିିକି ଆଉ କଣ କରିବେ ସେଠି ଆଉ? ଆଉ କଣ କରିବେ ଦୋଳି ବଢେଇ ଆସିଛି ସବୁ କ ବନଉଛି। ଆଉ ଭୋଜି ଫୋଜି ଏଠି କରିବେ ଟେ ଟେଣ୍ଟ ଫେଣ୍ଟ ମାରିବେ ସବୁ ରଖିଛନ୍ତି ତାଙ୍କର ଆଉ।
ଉ ହୁ ହୁ ହୁ ହୁ।
ଆଉ ଯୋଉ ମ୍ୟାଜିକ ଡ୍ରଇଂ ଫ୍ରଇ ରଖିଛନ୍ତି ହେଠୁ? ଯୋଉ ଗୀତ ବୋଲିବେ ହ କମ୍ପିଟିସନ ସବୁ ହବ ଆଉ ସ୍ତ୍ରୀ ଲୋକମାନେ ଯଦି ଯିବେ ଶଙ୍ଖ ଫୁଙ୍କିବେ ହୁଳହୁଳି ପକେଇବେ। ଏଇରା ସବୁ ପିଠା ହବ।
ଛନ୍ତି।
ହୁଁ ଆଉ ପିଠା ପିଠା ହଁ କରିବେ ଆଉ ଯୋଉ ଅଳତା ଲଗେଇବେ।
ଭଲ ସେଇରା ଆସୁଛି କି ନାହିଁ ସେରା ସବୁ ଦେଖିବେ ନା କଣ ସେମାନେ?
ହୁଁ ହୁଁ।
ସେରା ଦେଖୀକିି ଫେରି ଜଜ୍ କରିବେ ଜଜ୍ ମାନେ କେଉଁମାନେ?
ସେଇରା ହେଇ ଯିଏ ଆସିବେ ଝିଅ ମାନେ ସେରା ବଡ ଝିଅ ମାନେ ବୋଧେ ଆଉ। ଯୋଉ ଛୋଟ ଛୁଆ ମାନେ ଏଇରା ସବୁ କରିବେ ବଡ ପିଲାମାନେ ସେମାନେ ନେଇକି ଦେଖି ବେ ପୁଣି ମ୍ୟୁଜିକ ଚେୟାର ହୁଏ। ଆର ବର୍ଷ ଆମେ ଯାଇଥିଲୁ ଏଠି ହଁ ମ୍ୟୁଜିକ୍ ଚେୟାର ଖେଳନ୍ତି।
ହୁଁ ହୁଁ ହୁଁ ହୁଁ।
ଏ ରାତି ବେଳକୁ ମେଲୋଡି କରନ୍ତି ଏଇ ମଣ୍ଡପରେ।
ଆଚ୍ଛା ଆଚ୍ଛା।
ଏ ଟେଣ୍ଟେ ମାରିବେ ଏ ବର୍ଷ ସେଇଠି ସେଇ ତକ୍ଷଶିଳାରେ। ମାରିବେ ସେଇଠି ସବୁ ହବ ଅନୁଷ୍ଠାନ ଟା ଆଉ।
ଆଚ୍ଛା ଆଚ୍ଛା ଆ ସେଇଠି ଟେଣ୍ଟ ପେଣ୍ଟ ମାରିକି ସବୁ କରିବେ?
ହଁ।
ହୁଁ ହୁଁ ଆ ବୋଜି ବୋଜି ଭୋଜି ବଗେରା
ପୁଚି ପୁଚି ଖେଳ ହବ ପୁଚି ଖେଳ ହବ।
ଆଚ୍ଛା ଆଚ୍ଛା।
ହୁଁ ସେ ଆର ବର୍ଷ ବି ପୁଚି ପୁଚି ଖେଳୁଥିଲେ ସେଠି ହୁଁ
ବର୍ଷା ବର୍ଷା ହେଲାନି କି?
ହଁ ଆର ବର୍ଷ ତ ଆସିଥିଲ ତମେ ଯାଇନ ଆଉ ସନ୍ଧ୍ୟାବେଳକୁ ଦେଖୁନୁ ବାହାରିଥିଲେ ଆମେ ଆଉ ଗଲେନି ବର୍ଷା ହେଲା ଯେ ମାମାଲି ଆସିଲା ସବୁ ଯାଇଥିଲେ ଆମେ।
ହୁଁ ହୁଁ ହୁଁ ହୁଁ ହୁଁ ଏ ବର୍ଷା ବି ହେଲା ଜୋସ୍ ରେ ଯାଇପାଇଲେ ନାଇଁ।
ପାର୍କ ଆଡେ ଭାଆରିଥିଲେ ଦେଖୁନୁ ବର ର୍ଷା ହେଲା ସବୁ ଭାଉଜ ହାରିକା
ହୁଁ ଏଇ ବର୍ଷ ଦେଖିଆ କଣ କଣ ହଉଚି କୁଆଡେ ଯିବା।
କାଲି ଆସିବ କାଲି ଆସିବ।
ହଁ, ହଁ ହଁ।
ଏମାନେ ତ କାଲି ଆସିବେ ବୋଧେ ଆଉ। ଭାଉଜ ହେରିୟା ଆସ ହୁଁ।
ଲୁଚୁଛୁ ସଖାଳେ ପଳେଇବୁ ବୋଲି। ଏ ଗରମ ଟା ଖରା ଟା ହଉଛି ନା ଆଉ କେ ଏଟା କେବେ କଣ ଫେର୍ ବର୍ଷା ହ ଥିବ କଣ ହବ ପ୍ରୋବ୍ଲେମ୍ ହବ ସେଇନାଗି ସୋଚିଛୁ ସଖାଳେ ହିଁ ପଳେଇବା।
ଶୀଘ୍ର ପଳେଇ ଆସଛ ଭଲ। ଗରମ ହେଲେ ଛୁଆ ପୁଣି ଇଏ ହେଇଯିବେ।
ହୁଁ ହୁଁ ହୁଁ ହୁଁ ହୁଁ।
ସକାଳୁ ସାତଟା ଆଠ ଟା ବେଳୁ ଭାଆରି ଆସିବ ଅମ୍ବୁଜ ଗାଡି ତାର ଗାଡ଼ି ରେ ଆସିବ।
ଦେଈ ଆଉ କଣ କରିଛ?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
ପୁଟଳ ପୁଟଳ ଟା କେମିତି କଲ? ନା ନା ପୁଟଳ ଟା କେମିତି କଲ?
ପୋଟଳ ତାକୁ କାଟିକି ତେଲରେ ଛାଣିଦେବି। ଛାଣି ଦେଇଛି ଆଳୁ ପୋଟଳ ତାପରେ ସେମତି ମସଲା ଫସଲା ଦେଇ କଶିକି ତାକୁ ଉ ବନେଇଛି ଆଉ।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
ଆଉ ରଜ ପାଇଁ ଇ କଣ ଦେଖିଆ ଭାବୁଛି ପିଠା କଣ କଣ ଆଇଟମ କରିବା। ଝିଅ କହୁଚି ପିଠା କର। କିଏ କହୁଛି ଆରିସା ପିଠା କର ପୋଡ ପିଠା ମୁଁ କହିଲି ଦେଖିଆ ଖରା ଯଦି ନହବ ତାହେଲେ
ଗରମରେ ଘ ଗରମରେ ଏ ସବୁ ବସିକି କରିବା ଆଉ କଣ।
ଫାଷ୍ଟ ଦିନ ଦୁଦୁରା ପିଠା କହୁଚି କର ବୋଲି। ଦୁଦୁରା ପିଠାମ କେମତି ଜାଣିଚୁ?
ଦୁଦୁରା ହଁ ମୁଁ ଦେଖିଥିଲି ତମଠୁ ଥରେ। କରିଥିଲ ତେଲରେ ଛାଣିକି ନା।
ହଁ ବିରି ଯେତିକି ନବ ତାର ଚାଉଳ ନବ ତିନି ଗୁଣ।
ଆଚ୍ଛା ଆଚ୍ଛା ବିର୍ ବିରି ଯେତିକି
ଚାଉଳ ତିନି ଗୁଣ୍ ମାଣେ ବିରି ରେ ତିନି ମାଣ ଚାଉଳ। ହୁଁ ତାକୁ ଗ୍ରାଇଣ୍ଡିଙ୍ଗ କରିକି ସେଇଦିନ ଗ୍ରାଇଣ୍ଡିଙ୍ଗ ହେଇକି ସେଇଦିନ ହବ। ଗୁଡ ଗୋଳେଇକି ଗୁଡ ପାନ୍ ମଧୁରୀ ନଡିଆ ଫଡିଆ ଯାହା ପକେଇକି ତାକୁ ତେଲରେ ଗୋଟେ ଗିନାରେ ଢାଳିବ। ଟିକେ କା ହଁ ପତଳା ପତଳା ହବ ବେଶୀ ପତଳା ନୁହଁ।
ହୁଁ ହୁଁ ହୁଁ। ହୁଁ ହୁଁ ହୁଁ ହୁଁ।
ଗିନା ରେ ଟିକେ ଟିକେ ଢାଳିକି ଛୋଟ ଛୋଟ ଏମତି ଗୋଲ ଗୋଲ‍ କରିବ ଆଉ। ଭଲ ଟେଷ୍ଟ ଲାଗେ ସେ ପିଠା ଟା।
ଆଚ୍ଛା ଆଛା ନାଇଁ ଟାଣ ହୁଏନା।
ନାଇଁ ଟାଣେ ହବନି କଅଁଳିଆ ହବ। ଟିକେ ପାଗ ଏପଟ ସେପଟ ହେଲେ ଟାଣେ ହବ।
। ଆଛା ଆଛା।
ପାଗ ଟିକେ ବାଟିକି ରଖିବାକୁ ପଡିବ ଘଣ୍ଟେ ଦି ଘଣ୍ଟା ରଖିଦେଲେ। ଟିକେ ଯଷ୍ଟ ଫୁଲିଗଲେ କଲେ ଭଲ ହବ। ଆଉ ସାଙ୍ଗେ ସାଙ୍ଗେ ଜଷ୍ଟ ବାଟିବ କଲେ
ହୁଁ ହୁଁ ନା ବିରି ଯେତିକି ଅ ଚାଉଳ ସେତିକି।
ମାଣେ ବିରିରେ ତିନି ମାଣେ ଚାଉଳ।
ଓହୋ ମାଣେ ବିରିରେ ତିନି ମାଣେ ଚାଉଳ ଆଚ୍ଛା ଆଚ୍ଛା। ହୁଁ ହୁଁ ହୁଁ। ହୁଁ ହୁଁ ହୁଁ ହୁଁ। ସେ ଦିଟା ମିଶେଇକି ପେଶେଇବ ନା ଅଲଗା ଅଲଗ ପେଶିବାକୁ।
ନାଇଁ ଦିଟା ଯାକ ମିଶେଇକି ପେଷାହବ।
ଆଚ୍ଛା ଦିଟାଆକ ମିଶେଇକି ପେଶିକି ତାପରେ ହେଉଛି ପାନମଧୁରୀ ଆଉ ନଡ଼ିଆ
ନଡିଆ ପକେଇବ। ହଁ ଯାହା ତମେ ପକେଇବ ଖାଲି ଗୁଡ ଗୋଳେଇକି କରିପାରିବ ପାନମଧୁରୀ ନଡିଆ ବାସିବା ପାଇଁ ଟିକେ ଆଉ। । ହୁଁ ଗୁଡ ଗୋଳେଇବ। ଯେତିକି ମିଠା ଖାଇବ ସେ ଅନୁସାରେ ଗୁଡ ଗୋଳେଇବ ଆଉ।
ହୁଁ ହୁଁ ତାପରେ ତେଲରେ
ତେଲରେ ଛାଣିବ। ତେଲ କଢାରେ ଖାଲି ଗିନାରେ ଟିକେ ଟିକେ ନେଇକି ଅଧ ଅଧ ଗିନେ ପକେଇକି ଛାଣିବ ଆଉ। କେତିକି ହେଟା ସମୟ ଲାଗିବ ସିଝିବା ପାଇଁ ଯଦି-ଇ-ଇ-ଇ ଉଠେଇ ଦବୁ ମାନେ ଏପଟେ ସେପଟେ ଲାଲ୍ ହେଲାବୋଲି ଉଠେଇଦବୁ ସେ କଂଞ୍ଚା ରହିବ ମଝିରେ। ଟିକେ ତାକୁ ଦାବି ଦାବି ଦେଲେ ସେ ଭିତରଟା ହେଇଯିବ।
ହୁଁ ହୁଁ ହୁଁ ହୁଁ। ହଉ, ଆଉ କାକ କାକରା ନା କାକରା, ହଁ ହଁ ମୁଁ ସୋଚୁଛି କରିବି ଦିନେ।
ହଁ,
କାକ କାକରା ତ ଆସିଛି ଆଉ ସେଇଟା ତ କରେଇ ଆଉ।
ହଁ ସୁଜି କାକେରା। ଦିନେ ମଝିରେ କରିଦେବୁ ସେ ହୁଁ।
ଆଉ ଟିକେ ହ ପୋଡ ପୋଡପିଠା କେବେ କରିନି ପୋଡ ତ ଯୋଉଟା ଜଳାନ୍ତି, ସେଟା ନା ମତଲପ୍ ଯୋଉଟା ହେଥିରେ କରନ୍ତି।
ସେଇଟା-ଆ-ଆ-ଆ ଜ ନ୍ତିକି ଯୋଉ ଗୁଡ, ଚୁନା, ଗୁଡ, ଚୁନା ଆଉ ନଡିଆ ଫଡିଆ ପକେଇକି ଜନ୍ତି ଜନ୍ତିକି
ହୁଁ ହୁଁ, ଜନ୍ତିଲା ଭଳିଆ ମୁଁ ହେଟା କରିନେଇ ଜନ୍ତି କିି କରିନେଇ ଆଉ ଏଟା ଯୋଉଟା ସିଝାଇ ଦିଅନ୍ତିନି ଯଉ ପିଠାଟା ଗୋଳେଇକି ସିଝେଇ ଦେ ହଁ ସେଟା କରିହୁଏ ପର ଏଟା କରିନି କେବେ।
ଆଉ ଯଦି ପ୍ରେସର୍ ରେ ଯୋଉ ବିରି, ଚାଉଳ ଦେଇକି ଉ ପୋଡପିଠା ହେଟା ଗୋଟେ ହବ। ତେଲ ଦେଇ ଦେଇକି ତାକୁ-ଉ-ଉ-ଉ ଢାଳିଦବୁ ନଡିଆ ଫଡିଆ ସବୁ ପଡିବ କା ଜୁ, ନଡିଆ, ଗୁଜୁରାତି ଫୁଜୁରାତି ସବୁ ପକେଇ
ହୁଁ ହୁଁ,
ତାପରେ ଭାରକଲେ ତାକୁ ପିସ୍ ପିସ୍ କରିକି କାଟିବୁ ସେଇଟା ବି ସେ ପିଠା।
ହୁଁ ହୁଁ ହୁଁ ହୁଁ ହୁଁ।
ଯାହା କରିବ ଗୋଟେ ଗୋଟେ ଆଇଟମ ଗୋଟେ ଦିଟା ଲେଖେ ଦିନକୁ କରିଦବୁ ଆଉ।
ହୁଁ ହୁଁ ହୁଁ ହୁଁ। ହଉ ଆ କଣ ମୋତେ ତ ପୋଡ ପିଠା ଲେକିନ୍ କେବେ କରିନି ଜନ୍ତିକି ଯୋଉ ପିଠା ଟା କରନ୍ତି ନା ସେଟା କେବେ କରିନେ ମୁ ଖାଲି ସିଝା ପିଠା ଟା କରିଦିଏ। କାକେରା କରିଛି ସିଝା ପିଠା ଟା ପୋଡ ପିଠାଟା ଜନ୍ତିକିି ଜନ୍ତିକି ଖାଲି ସୁଜିର ଯୋଉଟା କରନ୍ତି କାକେର ବସ୍ ସେଇଟା। ସେଇଟା ବି ଜନ୍ତନ୍ତି ନା ଏଇଟା ଚୁନା ରୁ ହୁଏ ନା ଚୁନାରେ କେବେ ମୁଁ କରିନାହିଁ।
ହା
ହଁ ଦବୁ କୁଆଡେ
ହୁଁ ହୁଁ ହୁଁ ହୁଁ,
ହୁଁ ହୁ,
ପିଠଉ ସବୁ ଦେଇଦବୁ ସେଥିରେ, ଦେଇ ଦେଲା ପରେ